ହୁଁ ହୁଁ।
ହ୍ୟାଲୋ।
ହ୍ୟାଲୋ।
ଗୁଡ଼୍ ମର୍ନିଂ ଭାଇ।
ହଁ ଗୁଡ ମର୍ଣ୍ଣିଂ ଗୁଡ ମର୍ଣିଂ ଆଉ କଣ କରୁଛ?
କିଛି ନାଇଁ ଏଟା ପୂଜା ପୂଜି ସାରିଲି ମୁଁ ଟିକେ ଆଉ ଆପଣ କଣ କରୁଛନ୍ତି?
ଏ ମୁଁ ତ ଏମିତି ସାଇଟ ରେ ଭୋଜି ହଉଛି ତ। ଘରେ ଟିକେ ରହିବାକୁ ଅସୁବିଧା ହଉଛି। ବହୁତ ସାଉଣ୍ଡ ହଉଛି। ତ ମୁଁ ଏମିତି ଆସିକି ବଗିଚା ଆଡେ ବସିଛି ଆଉ।
ବଗିଚାରେ ତ ଭଲ ଲାଗୁଥିବ ନା। ସୁଲସୁଲିଆ ପବନ ବହୁଥିବ। ପକ୍ଷୀର କଳ ପକ୍ଷୀର ଆବାଜ ମଧ୍ୟ କୁହୁ କୁହୁ ଆବାଜ ଆଉଥିବ ଶୁଣୁଥିବେ। ମୋବାଇଲ ବସିକି ଦେଖୁଥିବେ। ଭାରି ମଜା ଲାଗୁଥିବ ନାଇଁ
ଏ ହଁ ସେଥିପାଇଁ ତ ଆସିଛି ଏମିତିରେ ବି ବଗିଚାରେ ବହୁତ ସାରା ସାମାନ ଲାଗିଛି ତ ଅ ସବୁ ଜୀବଜନ୍ତୁ ବି ଆସ ଖାଇଯାନ୍ତି ତ ସେଇ ହିସାବରେ ଟିକେ ଜଗିବାକୁ ବି ହେଇଗଲା ଆଉ ଦୁଇଟା କାମ ଗୋଟେ ଥରକେ ହେଇଗଲା ଆଉ
ହଁ ସବୁବେଳେ ଘରେ ବସିଥିଲେ ମଧ୍ୟ ଭଲ ଲାଗେନି ନାଇଁ
ଆରେ ଏମିତିରେ ତ ଆମେ ମାନେ ଘରେ ଦଶ ଘଣ୍ଟା ବସିଲେ ବାହାରେ ବି ଦଶ ଘଣ୍ଟା ବସୁ ମାନେ କ କଥାଟା ଏମିତି ହେଲେ ଏବେ ଟିକେ ବିଜାର ଲାଗୁଛି କାରଣ ଘର ସାଇଡ ରେ ସାଉଣ୍ଡ ହଉଛି ପ୍ରବଳ ମାତ୍ରରେ। ତା ଘରେ ମୋବାଇଲ ଦେଖି ହଉନି କି କାହା ସହ କଥା ବି ଟିକେ ହେଇପାରୁନାହୁଁ। ତାପରେ ଏମିତି ରେ ବି ବିଜାର ଲାଗୁଥିଲା ତ ଭାବିଲି ବଗିଚା ଆଡେ ଯାଇକି ଟିକେ ଜଗିଯିବି ଆଉ।
ଠିକ କରିଲ ମୋର ବି ତ ଆଜି ତ ଛୁଟି ନା ତ ମୁଁ ଆଜି ଛୁଆ ମାନଙ୍କୁ ଯୋଉ ଟିଉସନ ପଢାଉଥିଲି ତାଙ୍କର। ଏକ୍ଜାମ କରିବି ପାଇଁ ଭାବୁଥିଲି ଆଜି। ଦେଖିଲି ତ ସେଥିପାଇଁ କୋସଚୀନ ପତ୍ର ଟିକେ ରେଡି କରିଲି ଆଉ ଏଟା। ପୂଜା ପୂଜି କରିକି ଏଇଟା ବସିଛି।
ହ ଆରେ ଆଜି ତ ତମ ଘରେ ପୂଜା ପୂଜି ଅଛି କରୁଛ କହୁଥିଲ ତାପରେ ପୁଣି କେତେବେଳେ ସରିବ କେତେବେଳେ ପିଲାମାନଙ୍କର ଏକ୍ଜାମ କରିବ ଯେ?
ମୁଁ ଦୁଇ ପହରଟାରେ ତାଙ୍କର ଏକଜାମ କରିଦେବି କାହିଁକି ନା ତାଙ୍କର ସ୍କୁଲରେ ବି। ତାଙ୍କ ଟେଷ୍ଟ ଅଛି ନା। କ୍ଵାଟରଲି ଟେଷ୍ଟ ଅଛି ତ ସେଥିପାଇଁ ସେମାନଙ୍କୁ ପୁଣି ମଧ୍ୟ ଧ୍ୟାନ ଦେବାକୁ ପଡିବ ନା।
ନ ହୁଁ ସତ କଥା ତ ଆଜି ଏକ୍ଜାମ କରିବ ପୁଣି ରିଜଲ୍ଟ ଦେଖି ପିଲାମାନଙ୍କୁ ବାଡେଇବ ଏମିତିରେ ତମ ଘରେ। ପୂଜା ହଉଚି।
ନା ନା ମୁଁ ବାଡେଇନି ଛୁଆମାନଙ୍କୁ ବାଡେଇନି। ଛୁଆ ମାନଙ୍କୁ କଣ ବାଡେଇଲେ ସେମାନେ ବୁଝନ୍ତି ତାଙ୍କୁ ଭଲସେ ବୁଝେଇଲେ କଣ ସେମାନେ ଭଲସେ। ପଢିକି ଆସିବେ। ଏମିତି କେବେ କେବେ ବାଡେଇବା କଥା ନହେଲେ ଭଲ ଛୁଆ ଗୁଡା ଅଛନ୍ତି ମୁଁ ଯାହା କହେ ମାନି ମୋ କଥାକୁ ସମ୍ମାନ ଦିଅନ୍ତି। ଆଉ କିଛି କିଛି ପିଲା ଥାଆନ୍ତି ନା ଦୁଷ୍ଟାମି ବହୁତ କରନ୍ତି ଶୁଣନ୍ତିନି ଜିଦିଆ ଥା ଏମିତି ଛୁଆକୁ ପାଠ ପଢେଇବାକୁ ଜମା ବି ଭଲ ଲାଗେନି।
ଆଚ୍ଛା ଆଚ୍ଛା ତମେ କଉ କଉ କ୍ଲାସ ପିଲା ମାନଙ୍କୁ ପଢ଼ଉଛ?
ମୁଁ ଏଇଟା ସେଭେନ, ଏଇଟ, ସିକ୍ସ କ୍ଲାସ କୁ ପଢାଉଛି। ଯୋଉ ଆମର ଗୁରୁ ନାନକ ପବ୍ଲିକ ସ୍କୁଲ ଅଛି ନା। ସେଇ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ପଢାଉଛି।
ହେଲେ ଆମେ ତ ପଢିଲା ବେଳେ ଷଷ୍ଠ, ସପ୍ତମ, ଅଷ୍ଟମ ପଢ଼ିଲା ବେଳେ ଆମ ପାଈଁ ଷାଠିଏ। ପଚାଶ ଏମିତି ଥିଲା ତ ଏବେ କେମିତି କଣ ଫିସ୍ ରହୁଛି?
ଏଠାରେ ତ ବହୁତ ଫିସ୍ ନେଇ ଯାଉଛନ୍ତି କାହିଁକି ନା। ଏଇଟା ପୁରା ପ୍ରାଇଭେଟ ସ୍କୁଲ ଏ ନା ସେଥିପାଇଁ।
ଆରେ ନାଇଁ ନାଇଁ ତମେ କେତେ ଟଙ୍କା ନଉଚ ଟିଉସନ ଫିସ୍?
ଓ ଟିଉସନ ଫିସ୍ ମୋର ଗୋଟେ ଛୁଆ ପ୍ରତି ଏମିତି ହଜାରେ। ପନ୍ଦରଷ ଏମିତି।
ଏ ମାସକୁୁ ଏତେ ଏତେ ନେଖେ ନଉଚ?
ହୁଁ।
ଆ ସବୁର ତ ଦର ବଢିଲାଣି ତ ଏଇଟା କେମିତି ନ ବଢିବ ଯେ।
ହୁଁ ଯେମିତି ହେଲେ ବି ତ ବଢିବାକୁ ପଡିବ ନା। ଆଉ ତାହେଲେ ବି ପୁଣି ରହୁଛି ଏଇଟା ଇଂଲିଶ ମିଡିୟମ ରହୁଛି ତ ସେଥିପ୍ରତି କଣ କରିବାକୁ ପଡୁଛି ନା ଆମ ଓ ସଚେତନ ହେବାକୁ ପଡୁଛି ଆଉ ସେମାନେ। ଯଦି ଆମେ ଭଲସେ ଗାଇଡ ନ କରିବା ତାଙ୍କର ଯଦି ଭଲସେ ରେଜଲ୍ଟ ନ। ହେଲା ତାହେଲେ ତାଙ୍କ ଯୋଉ ବାପା, ମା ଥିବେ ସେମାନେ। କେମିତି ହେଲେ ବି ସ୍କୁଲ କୁ କେହି ବି କହନି କହୁନାହାନ୍ତି କି କାହିଁକି ଏମିତି ରେଜଲ୍ଟ। କଲେ। ଯିଏ ତାଙ୍କୁ ଟିଉସନ୍ ପଢାଉଛନ୍ତି ସେ ତାକୁ ହିଁ କହନ୍ତି କି ସେ ମୋ ପିଲାକୁ ଭଲସେ ଧ୍ୟାନ ଦଉନାହାନ୍ତି। ତ ମୁଁ କହିଲି। ଫିସ୍ ଯଦି ଅଧିକ ଦେବ ତାହେଲେ ମୁଁ ଭଲସେ ଧ୍ୟାନ ଦେବି।
ଆରେ ମୁଁ କହୁଥିଲି କି ତମ ପାଖେ ତମ୍ ପାଖରେ ପାଖାପାଖି କେତେ ଜଣ କା- ପଢୁଥିବେ କି?
ମୁଁ -ମୁଁ ବେଶି ଏମିତି ପଢେଇନି ମୁଁ ପାଞ୍ଚ ଜଣଙ୍କୁ ପଢାଏ।
ଆଚ୍ଛା ସେଇ ପାଞ୍ଚ ଜଣ ଟେ ତ ତମେ ମାସକୁ ସାତ ଆଠ ହଜାର ଟଙ୍କା କରିଦଉଥିବ ନା?
ହଁ ଏମିତି ହୁଏ।
ଆଉ ତାହେଲେ ଫିସ୍ ଟା ଆସିଲେ ଗୁପ୍ ଚୁପ୍ ଖାଇବାକୁ ଯିବା ଆଉ।
ସିଓର୍ ଆପଣ ଆସନ୍ତୁ। ଗୁପଚୁପ୍ କଣ ଆପଣ ଜଣେ ଖାଇବେ ଜଣ ବି ଖାଇବାକୁ ଚାହିଁବେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଖାଇବାକୁ ଦେବି।
ଆଚ୍ଛା ଆଚ୍ଛା। ଏମିତି ତ ପୂର୍ବ ମାସରେ ପାଁ ଶ ଟଙ୍କା ବି ପଠେଇଥିଲେ ମୋତେ।
ହୁଁ।
ହଁ ମନେ ନାହିଁ କେମିତି ଭୁଲିଯିବି ନା କଣ।
ହୁଁ। ଆଉ ବର୍ଷା ବର୍ଷି ଟିକେ ପାଣି ପୁଣି ପକାନ୍ତା ଯଦି ଟିକେ ଭଲ ଲାଗନ୍ତା ମଜା ଲାଗନ୍ତା କୁଆଡକୁ ବୁଲିବାକୁ ଗଲେ ଭଲ୍ ଲାଗେ ଆଉ ଏମିତି ଖରାରେ ଶୁଖିଲା ପାଗରେ କୁଆଡକୁ ବି ଯିବାକୁ ଜମା ବି‌ ଇ ଛା ହୁଉନି।
ଆରେ ଆମକୁ ତ ଓଲ୍ଟା ଟା ଆମକୁ ବି ବର୍ଷା ହେଲେ କୁଆଡେ ଯିବାକୁ ଭଲ୍ ଲାଗେନି ଖରାରେ ପଳେଇବୁ। ହେଲେ ବର୍ଷାରେ ଟିକେ କାଦ ହେଲା ବେଳକୁ ସେ ସୁ ଯାକ ଖରାପ ହେଇଯାଉଚି ପ୍ୟାଣ୍ଟ ସାର୍ଟ ଖରାପ ହେଇଯାଉଚି। ଛଡେଇଲା ବେଳକୁ ବହୁତ୍ ବାଧୁଚି।
ହୁଁ ସେଇଟା ତ ଗୋଟେ ନିଶ୍ଚିତ ଭାବରେ ସତ୍ୟ କଥା। କିନ୍ତୁ ଆଜିକାଲି ତ କେତେ ସାରା ମିସିନ୍ ବାହାରିଲାଣି କେତେ ସାରା ଭଲ ଭଲ ସଫା କରିବାର ଯୋଉ ଯୋଉ କପଡ଼ା କଚା ସାବୁନ୍, ସର୍ଫ ଡିଟରଜେଣ୍ଟ୍ ଏ ସବୁ କେ ଏ ଭଲସେ ଆରିଲାନି ତ। ଆପଣ ଟିକେ ଭଲ୍ ସେ ଧ୍ୟାନ ଦେଇକି ସଫା କରିବେ ଆଉ ଆପଣ ଯଦି ସତର୍କତାର ସହିତ ଯିବେ ତାହେଲେ କଣ କିମିତି? ଆପଣଙ୍କ ଜୋତା ଖରାପ ହେବ ଇଏ ବି ଦେଖିବାକୁ ଗଲେ କାଦୁଅରେ ତ ଯେମିତି ବି ହୁଏ ଖରାପ ହୋଇଥାଏ।
ଆରେ ଆମେ ଯଦି ବୁଲିବାକୁ ଯିବୁ ତାହେଲେ ଆଡଭେନ୍ଚର୍ ଟାଇପ ର ଯିବୁ ଯେମିତିକି ଗୁମ୍ଫା ନହେଲେ ଆଉ ଉପର ଜାଗା ଯୋଉଠିକି ରାସ୍ତା ନଥିବ ମାନେ ଖରାପ ରାସ୍ତା ଥିବ ସେଇ ରାସ୍ତା ହିଁ ରେ ଯଉ କାରଣ ସବୁଟାକୁ ଯିବା ଆଉ ଟିକେ ମଜା ଲାଗୁଚି ତାପରେ ଏଇ ନର୍ମାଲ ଜାଗା ଜାଗାକୁ ଗଲେ ଟିକେ ମେମୋରି ଏଭଲ ହଉନି। କି ଯିବାକୁ ଟିକେ ଭଲ ଲାଗୁନି ମାନେ କଣ ଟିକେ କିଛି ମେମୋରି ହେଲେ ତ ସେଇଟା ଜାଗା ଟା ମନେ ରହିବା କୁ ଭଲ୍ ଲାଗିବ।
ଓ ଆପଣ ଯାହା କହିଲେ ସେଟା ସତ କଥା ମତେ ଟିକେ ନେଚର୍ ପ୍ରତି ମୋର ଦୁର୍ବଳତା ରହିଛି କଣ କି ମତେ ନେଚର୍ ଜାଗା ନା ଦେଖିବାକୁ ଭାରି ଭୟ ଲାଗେ ବୁଲିବାକୁ ମତେ ବହୁତ ଭଲ ଲାଗିଥାଏ ସେ ଗୋଟେ ଝରଣା ଥିବ ସେଠିରେ ସୁଲୁସୁଲିଆ ପାଣି ଆସୁଥିବ ପବନ ବୋହୁଥିବ। ପକ୍ଷୀର କଳ କଳ ନାଦ ଚାରିଆଡେ ଦ ଫୁଲର ଯୋଉଠାଏ ବଗିଚା ସେମିତି ଥିଲେ ଏମତି ଚାି ଆକାରେ ମତେ ନା ଭାରି ମୋର ମନ ଲାଗିଥାଏ ମତେ ସେ ଜାଗାରେ ଜମା ବି ଆସିବାକୁ ଭଲ ଲାଗେ ନା ଆପଣଙ୍କୁ କଣ ସେମିତି ଜାଗା ଭଲ ଲାଗେ।
ଆରେ ସେଥିପାଇଁ ତ ଆମେ ଆଡ଼େନସୁ। ଟାଇପ ର ଯୋଉି ଆମେ ମାନେ ସମସ୍ତେ ଯୋଉଠିକି ଯାଆନ୍ତି ଆମେ ସେଇଠିକି ଯାଉନାହୁଁ ଆମେ ନୂଆ ନୂଆ ଜାଗା ଖୋଜିକି ଯାଉଛୁ ସେଥିପାଇଁ ଆମର ଟିକେ ବେଶୀ ହେଇଯାଉଛି ଆଉ ମାନେ ବହୁତ ପଇସା ବି ଖର୍ଚ ହଉଛି ଗାଡି ବି କେତେ ଟାଇମ ଭାଙ୍ଗି ଯାଉଛି ପଥର ପଥର। ତରଳ ଯିବି ବହୁତ ଅସୁବିଧା ହଉଛି ଆମେ ଗଲାବେେଳେ
ଓହୋ ନିଶ୍ଚିତ ଭାବରେ ଆପଣଙ୍କର ତ ବେଶି ଖର୍ଚ୍ଚ ହଉଥିବ ଆପଣ ଟିକେ ଦେଖିକି ଯିବେ ଯେମିତି ଆପଣଙ୍କର ଗାଡି ଭଲସେ ଯିବ ଆପଣ ବି ସୁରକ୍ଷିତ ଭାବରେ ସେଇ ଜାଗାକୁ ପହଞ୍ଚି ପାରିବେ। ନହେଲେ ଆପଣ ବୁଲିବାକୁ ଯାଇଥିବେ ଆଉ ଆପଣଙ୍କ ଘର ଲୋକ ଘରେ ବସି ଛାନିଆ ହଉ ବେ ଆମପ କେତେବେଳେ ଯାଇଛି କେତେବେଳେ ଆସିବେ ତାଙ୍କ ବି ମନ ବିଚଳିତ ହଉଥିବ ନା। ସେଥିପାଇଁ ଟିକେ ଦେଖିକି ଯିବି ଆଉ କଣ ଆଉ ଘରକୁ ଗଲା ବଲେ ଘର କ ପଙ୍କ ସହିତ କହିକି ଯାଇଥାନ୍ତି ନା ଏମିତି ସାଙ୍ଗସାଥିଙ୍କ ମେଳରେ ପଳେଇ ଯାଆନ୍ତି ଘର କହିକି ଯାଇଥାନ୍ତି ନା ଯାଇ ନଥାନ୍ତନ୍ତି
ଆରେ ଘର ସହ ଯିବାକୁ ଟିକେ କମ୍ଫର୍ଟେବଲ ଲାଗେନହିଁ। କାରଣ ଘର ସହ ଯ ମଜା ଅଲଗା। ହେଲେ ମୁଁ ଗଲାବେେଳେ ଟିକେ ମୁଁ ଟିକେ ଇଆଡେ ସିଆଡେ ହବି ତା ଘର ଲୋକମାନେ ତ ସେଥିପାଇଁ ମୁଁ ଟିକେ ରୋକଠୋକ କଲେ ମତେ ଟିକେ ଯିବାକୁ ଭଲ ଲାଗୁନି ଆଉ। ଆଉ ଏମିତିରେ ତ ମୁଁ ଯୋଉ କହିଥିଲି ବୁଲେଟ ଟା ଆଣିଛି ବୋଲି। ସେଇଟାକୁ ଆମେ ଆଡଭେଞ୍ଚର ନେଇଲୁ ପଡିକି ଭାଙ୍ଗି ଯାଇଛି ଏବେ ମୁଁ ବ୍ରହ୍ମପୁରରେ ଅଛି। ଘରୁକୁ ପୁଣି ଗଲେ ଦେଖିଦେବେ ଗାଡି ଭାଙ୍ଗିବାର। ତ ବ୍ରହ୍ମପୁରରେ ହିଁ ଭାବୁଛି ତିଆରି କରିକି କେତେ ଦିନ ରହିବି ଘରକୁ ଯିବି ଆଉ।
ଆପଣ ଏସି ଆଣିବା କଥା କହୁଥିଲେ କଣ କେମିତି କରିବେ ଆଣିବେ ନା ନାଇଁ?
ଆରେ ଆଣିବି ବୋଲି ଏ ତ ଭାବୁଥିଲି ମୁ ଗାଡ଼ି ଟା ଭଙ୍ଗି ଯାଇଛି ତାହେଲେ ତିରିଶ ଚାଳିଶ ହଜାର ଖର୍ଚ୍ଚ ହବ। ତ ଆଉ ମାସେ ଭିତରେ ସେଇଟା ବି ଆଣିବାହାରି ଆଉ।
ହ ହ ପାଣି ଆରାମ ସେଖ ଅଫ ସିଜନ ଆସିଲେ ସେଇଟା ବି ଟିକେ କମ ପଡିଥାଏ ନା ତ ସେ ସମୟରେ ଆପଣ ଯଦି ଯିବେ ଆଣିବେ ତାହେଲେ ଆପଣଙ୍କୁ ବି ଟିକେ କିଛି କଳସ ଟା କମ ହେଇଯିବ ଆମେ ତ ଏଇ ଯୋଉ ଆମର ଫ୍ରିଜ ଟା ଖରାପ ହେଇଯାଇଥିଲାଉ କୁଲର ମଧ୍ୟ ଟିକେ ପୁରୁଣା ହେଇଯାଇଥିଲା ତ ଆମେ ଆଣିଲୁ ଯେ ଆମକୁ ଟିକେ କଷ୍ଟ ଟା ଅଧିକ ପଡିଗଲା।
ଆଚଛା ଆଛା ଆଉ ମତେ ସେ ଏସିରେ କିଛି ଅସୁବିଧା ନାହିଁ ଯେ ସାଙ୍ଗର ଦୋକାନ ଅଛି ଏବେ ଚାହିଁଲେ ଏବେ ଯାଇକି ଆଣିପାରିବି। ହେଲେ କଣ ହଉଛି ନା ଏସିକେ କହୁଛନ୍ତି ଯେ ଘରେ ଆଣେ ନା ଟିକେ ହ୍ୟୁମିଡିର ବିସୁରା ହଉଛି ତ ସେଥିପାଇଁ କହୁଛନ୍ତି କି ଏସି ବଦଲରେ କୁଲର ଆଣି ହୋରିବି ବୋଲି କିନ୍ତୁ କୁଲର କଣ ସେତ ଥଣ୍ଡା କରିପାରିବ ଯେତିକି ଏସି କରୁଛି।
ଏମିତି କଣ କହୁଛି କୁଲର ଆଉ ଥଣ୍ଡା ତ କରିବ। ଆଉ କୋଲର ରେ କଣ ଲାଗେ ନା ଦେହ ଟା ଚିପ୍ ଚିପ ଲାଗିଥାଏ ବେଶୀ ସମୟ କୋଲର ପାଖରେ ରହିଲେ ନା ବଡିଟା ଟିକେ ଚିପ ଚିପା ପଣ ରହିଥାଏ ଆଉ ଏସିରେ କଣ ହୋଇଥାଏ ଆମେ ଯଦି ଥରେ ଏସି ଭିତରେ ରହିଜି ଯଛୁ ଯଦି ଆମେ ବାହାରକୁ ବାହାରଇଛୁ ନା ଆମକୁ ପୁରା ଖରା ଆମେ ଜମା ବି ସମ୍ଭାଳି ପାରିବାନି ଏମିତି ଲାଗୁଛି। ମୁଁ ତ ମୋ ମାମୁଁ ଘରକୁ ଯାଇଥିଲି। ସେଠାରେ ଏସି ଲାଗିଛି ଏମିତି ରହିଗଲି ତିନି ଚାରି ଦିନ। ଘରକୁ ଆସିକି ମତେ କେମିତି କେମିତି ପୁରା ଲାଗିଗଲା ଖରାକୁ ପୁରା ବି ସ୍କୁଲ ବି ସହି ହେଲାନି କିମ୍ବା ଆମେ ଯୋଉ କଲେଜ ଯାଉଛୁ। ଆମ କଲେଜରେ ମଧ୍ୟ ଏରେ ପଢି ଦଉଛୁ ତ ପୁଣି କ୍ଲସ ସରିଲା ମାତ୍ର କି ଯୋଉ ଆମେ ଯୋଉ ରୁମ ଖରାରେ ଚାଲି ଚାଲି ଆସୁଛୁ ବିଲକୁଲ ବି ସହି ହଉନି ଆଉ ଖରା।
ଏଇ ତ କିଛି ଦିନ ତଳେ ମୋ ସାଙ୍ଗଟା ସେମିତି ସଂସଷ୍ଟକ ହେଇକରି ପଢିଛି ଏବେ ଯାଇ ଆହୁରି ଭଲ ହିଁ ନାହିଁ। ସେଇ ଆମର ବ୍ରହ୍ମପୁର ଏସି ମେଡିକାଲରେ ପଢିଛି। ତ ସେଇଥିପାଇଁ ସାଙ୍ଗ ମୋ ଘରେ ପୁରା ଚିହ୍ନିଛନ୍ତି ସେ ବି ପଚାରିଲେ ମୁଁ କହିଲିିବାକୁ ସେ ସେ ସେଥିପାଇ ମନା କରୁଛନ୍ତି ତାପରେ ଏମିତିରେ ଏସିରେ ଟ ଯଦି ରହିବା ଆମେ ସମୟ। ତ ଆମ ସ୍କିିନ ଜଲଦି ବି ବୁଢା ହେଲା ପ ଲାଗିବ ତାପରେ ହ୍ୟୁମିଡିଟି ଟିକେ କମିଯିବ। ସେଇଠି କେତେ କେତେ ପ୍ରୋବ୍ଲେମ ଅଛି। ତ ସେଥିପାଇଁ ଘରେ ବି ଟିକେ ବାଧୁଛନ୍ତି ଆଉ ଟିକେ କହିବାକୁ ଆଉ।
ହଁ ଆପଣ ଯାହା କହିଲେ କି ତ ସେଇଟା ଆଜିକାଲି ତ ଖରା ମାସରେ ସଂଷ୍ଟ୍ରୋକ ବହୁତ ହଉଛି। ଆଉ ଯୋଉ ଭାଇ ମାନ ଖରା ମାସରେ ଯୋଉ ଶାଢୀ ବେପାରୀ ମାନେ ଆସୁଛନ୍ତି ଦେଖନ୍ତୁ ତ ଏତେ ଖରା ସେ ଯୋଉ ଗାଁ କୁ ବିକିବାକୁ ଅଛନ୍ତି ଆଇସ୍କ୍ରିମ ଭାଇନା ସମୟରେ ଯଉ ଆସୁଛନ୍ତି, କେତେ ପରିଶ୍ରମ କରୁଛନ୍ତି ତାଙ୍କ ପରିବାର ଚଳେଇବା ପାଇଁ ଦେଖନ୍ତୁ ତ
ଆରେ ତାଙ୍କର ତ କାମ ହେଲା ସେଇଟା, ତାଙ୍କର ଟାଇମ୍ ହେଲା ଏଇଟା। ଆଉ ରାତି ରେ କି ସ ସକାଳେ ଆସିଲି କିଏ ଆଇସ୍କ୍ରିମ ଖାଇବ ନା କଣ? ଏମିତିରେ ମୁଁ ଆମ ଘରେ ସବୁ ଇଲୋକ୍ଟ ଇଲେକ୍ଟ୍ର ଲାଇଟ ଆଣି ରଖିଦେଇଛି ସବୁଦିନ ସମସ୍ତ ରେ କମେଣ୍ଟ କରିଛି ଗୋଟେ ଗୋଟେ ଆସିବା ବୋଲି
ଠିକ୍ କରନ୍ତିନି ନିଶ୍ଚିତ ଭାବରେ ଏମତି କରିବା କଥା ଯାହା ଦ୍ଵାରା କି ପରିବାର ମଧ୍ୟ ଖୁସିରେ ରହିବେ। ପରିବାରକୁ ଖୁସି ଦେଖିଲେ ଆମକୁ ବି ଖୁସି ଲାଗିବ ନା।
ଆଗ ତ ଆମ ଘରେ ପୁରା ଜଙ୍କ ଫୁଡ ସମସ୍ତେ ଖାଇବାର। ତ ମୁଁ ବି ଡାଇଟ ରେ ରହିଲା ଠୁ ଆମ ଘରେ ବି ଟିକେ ସମସ୍ତେ ଏଭୋଡ କରିବାକୁ କହୁଛି ଆଉ। ଜଙ୍କ ଫୁଡ୍ ଟା ଆଉ। କାରଣ ଏଇଟା ଖାଲି ଜଙ୍କ ଫୁଡ଼ ଟା ଖାଲି ଆମ ଦେହକୁ ନାହିଁ। ସବୁ ଅର୍ଗାନକୁ ଖରାପ କରୁଛି।
ନିଶ୍ଚିତ ଭାବରେ। ଆପଣ ଯାହା କହିଲେ ନା ସେଇଟା ପୁରା ନିରାଟ ସତ୍ୟ କଥା। ଏଇ ଜଙ୍କ ଫୁଡ ଦ୍ଵାରା ହିଁ ଛୁଆମାନେ ହିଁ ବୋହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କର ଦେହ ମଧ୍ୟ ବୋହୁତ୍ ଖରାପ ହଉଛି। ଜଙ୍କ ଫୁଡର ଖାଇଛନ୍ତି ତାଙ୍କର ପେଟ ଖରାପ ହୋଇଛି ଡ ତାଙ୍କୁ କହିଲେ ଡକ୍ଟର ଗାଳି ଦଉଛି, ଆଉ କଣ ହଉଛି ନା ଛୁଆ ମାନଙ୍କୁ ଯୋଉ ମେଡ଼ିସିନ୍ ଦିଆଯାଉଛି, ସେ ମେଡ଼ିସିନ୍ ମଧ୍ୟ ସେମାନେ ହେବାକୁ ନାରାଜ ଅଛନ୍ତି। ତ ସେଥିପ୍ରତି ଆମକୁ ପୂର୍ବରୁ ହିଁ ସଚେତନ ହେବାକୁ ପଡିବ। ଛୁଆଙ୍କୁ ଆମେ ଘରୋଇ ଷ୍ଟାଇଲ ରେ ସେଇ ପ୍ରକାର ଖାଦ୍ୟ, ଯେମିତି କିି ଆମର ଚାଉମିନ ବନା ଯାଉଛି ଆମେ ଟାରେ ମଧ୍ୟ ସେଇ ଛୋଟ ଛୋଟ ଲାଇନ କରିକି କାଟିକି ଏମିତି ଛୁଆ ମାନଙ୍କ ପାଇଁ ନିଜେ ଘରେ ଟିକେ ପରିଶ୍ରମ କରିକି ତିଆରି କରିକି ଦେଲେ। ଛୁଆ ମାନଙ୍କର ଦେହ ବି ଖରାପ ହବନି, ଛୁଆ ମାନେ ବି ଖୁସି ଖୁସିରେ ଖାଇଯିବେ। ଆପଣଙ୍କ ମତାମତ କଣ? ହେଇପର କହିଲେ ନା।
ଆରେ ଏଇଟା ପୁରା ଠିକ୍ କଥା ହେଲେ ବହୁତ ଟାଇମ୍ ହେଲାଣି ଦଶଟା ଚଉଦ ହେଲାଣି। ତ ମୁଁ ଭାବୁଛି ଯାଇକି ଗାଧେଇକି ଖାଇକି ଶୋଇପଡିବି ବୋଲି ଆଉ।
ହଉ ତାହେଲେ ଆପଣ ଠିକ୍ ଅଛି ଯାନ୍ତୁ ଗାଧେଇବେ।